ବନ୍ଧୁ ବନ୍ଧୁ ନମସ୍କାର।
ନମସ୍କାର ବନ୍ଧୁ କହୁଥିଲି କି ଆମ ଯୋଉ ତମ ଘର ଆଗରେ ତମ ଘର ଆଗେ ଯୋଉ ପାଣିଟା ରହୁଛି ଜମାଟ ବାନ୍ଧି ବୁଝିଲେ କି।
ଆଜ୍ଞା।
ସେଇ ଯୋଉ ଜାଗା ଟାକୁ ଆପଣ ଗୋଟେ କାମ କଲେ-ଏ-ଏ-ଏ ଘରଆଗ ଟା ରହୁଛି ଅଳିଆ ଆବର୍ଜନା ହେଇକି ସେ ଜାଗାଟା ସଫା କଲେ କେମିତି ହୁଅନ୍ତା।
ଆଜ୍ଞା ଆପଣ ଯୋଉ କଥା କହୁଛନ୍ତି ଭଲ କଥା କହୁଛନ୍ତି ଭଲ ବୁଦ୍ଧି ବି ଦଉଛନ୍ତି ମତେ ଯାହା ଫଳରେ ଆମେ ଦେ ସବୁଦିନ ଆମେ ସଫା କରୁଛୁ ପହଁରା କିମ୍ବା ପାଣି ପାଣି ପକେଇକି ତାକୁ ବର୍ଷା ଯୋଉ ଆବର୍ଜନା ଆଉଛି ଆମ-ଅ-ଅ-ଅ ଘର ଟା ଟିକେ ତଳୁଆ ନା ଯା ଫଳରେ ମାନେ ଦାଣ୍ଡ ଟା ଟିକେ ତଳୁଆ ସେ ଉ ଉପରୁ ପାଣି ଯୋଉ ବର୍ଷ ଆରେ ଛ ଛଡା ହଉଛି ଯେମିତି କି କିଛି ଲାଟିନ ପାଣି ଛଡା ହଉଛି କିଛି ଏଇ ନର୍ଦ୍ଦମା ପାଣି ଛଡା ହଉଛି ଯାହା ଫଳରେ ଆମ ଘର ଆଗରେ ସବୁ ବୋଳ ହେଇକି ବସୁଛି। ତାକୁ ଆମେ ଡେଲି ଖରୁକୁଛୁ, ଆଉ ତାକୁ ସଫା କରୁଛୁ ଆଉ ଡ୍ରେନରେ ଯୋଉ ପୁରି ପୁରି ଯାଉଛି ସେ ଡ୍ରେନ ରୁ ଯୋଉ କଡା ହଉଛି କିଛିଟା ଅଂଶ-ଅ-ଅ ନର୍ଦ୍ଦମା ର ମାଟି। ଆଜ୍ଞା ବୁଝିପାରୁଛନ୍ତି ତ?
ଆଜ୍ଞା ଆଜ୍ଞା ଆ ଯୋଉ କଥା କହିଲେ କି ଡ୍ରେନ୍ ନଳ ପାଣି ଇଏ ହଉଛି ବୁଝିଲେକି ବନ୍ଧୁ। ଯା ଫଳରେ କି ବୁଝିଲେ ବନ୍ଧୁ। ଆପଣକୁ ଶୁଭୁଛିତ ବନ୍ଧୁ? ଆପଣଙ୍କ କଥା ମତେ ଟିକେ ଶୁଭୁନି ବନ୍ଧୁ। ଶୁଭିଲା ଆପଣଙ୍କୁ, ଆପଣଙ୍କୁ ଶୁଭୁଛି ତ ଆଚ୍ଛା ଠିକ୍ ଅଛି। ଯାହା ଫଳରେ ଆପଣଙ୍କ ଡ୍ରେନରେ ଯୋଉ ରହୁଛି ଜମାଟ ବାନ୍ଧି ପାଣିଟା ରହୁଛି। ଏପଟ ସେପଟ ଯାଉନି କିଛି ହଉନି ଯାହାଫଳରେ ରେ କାଦୁଅ ଟା ହଉଛି ଘର ଆଗଟା ଅପରିଷ୍କାର ରହୁଛି ବଝିଲେ କି ବନ୍ଧୁ। ତା ପାଇଁ କିଛି ପ୍ରତିକାର ବା ଆ କଣ କଲେ ଭଲ ହୁଅନ୍ତା ବୁଝିଲେ ବନ୍ଧୁ। ବୁଝିଲେ ବନ୍ଧୁ ସେ ହଉଛି କଣ ନିଜ ଘର ଆଗଟା ଆ ସଫା କଲେ ଭଲ ହୁଅନ୍ତା ବୁଝିଲେ ବନ୍ଧୁ। ଏଥିରୁ ଜଣା ପଡୁଛି ଆପଣଙ୍କ ଘରଟା ବହୁତ ଅପରିଷ୍କାର ରହୁଛି ଯାହା ଫଳରେ କି ବହୁତ ବାଧାବିଘ୍ନ ବା କ୍ଷୟକ୍ଷତି ବା ଅପରିଷ୍କାର ଘୃଣା ରେ ଗ୍ୟାସ୍ ମାନେ ଆପଣଙ୍କ ଯୋଉ ଦୁର୍ଗନ୍ଧର ଶିକାର ହଉଥିବେ ସେ ଜାଗା ଟା। ଯାହାଫଳରେ ମୁଁ ଭାବୁଛି ନିଜେ ସଫାସଫି କଲେ ଆପଣଙ୍କ ଘର ଆଗଟା ଆପଣ ସଫା କରିଛନ୍ତି ବୁଝିଲେ କି। ବାକି ରହିଲା ହଁ ହଁ ଆଜ୍ଞା ଆଜ୍ଞା ଯାହାଫଳରେ ଯାହା ଫଳରେ କି ଆପଣଙ୍କ ଟିକେ ନିଜ ଘର ଆଗଟା ନିଜେ ସଫା କଲେ ବାକି ଯୋଉ ରହୁଛି ଖୋଲି କି ଆବର୍ଜନା ଲାଟିନ ଡ୍ରେନ୍ ପାଣି ବା କଣ ଯେକୌଣସି ପାଣିର ଅଭାବ ହେଠି ରହୁଛି। ବା ସଙ୍କଟରେ ଦେଖା ଯାଉଛି ବନ୍ଦ ହେଇ ରହୁଛି ବୁଝିଲେ କି ବନ୍ଧୁ।
ଆଜ୍ଞା।
ସେଥିପାଇଁ ମୁଁ କହୁଛି ନିଜ ଘର ଆଗ ନିଜେ ସଫା କଲେ ବାକି ଯୋଉ ଆପଣଙ୍କ ପଡୋଶୀ ଘର ସାମ୍ନା ଘରେ ଯାହା ଅଳିଆ ଆବର୍ଜନା କରୁଛନ୍ତି ତାକୁ ଆମେ ବିରୋଧ କରିପାରିବା ବୁଝିଲେ କି।
ଆଜ୍ଞା।
ସେଥିପାଇଁ ମୁଁ କହୁଛି ତମ ଘର ତମ ଆଗଟା ତମେ ସଫା କରି ଦିଅ ବାକି ଯୋଉମାନେ ରହିଲେ ତମ ପଡୋଶୀ ର ସାମ୍ନା ଘର ସେମାନଙ୍କୁ କହିବ ମୋ ଘର ଆଗ ମୁଁ ସଫା କରୁଛି ଆପଣ ଯୋଉ ଖରିି ଖାରିକି ମୋ ଘର ଆଡକୁ ଆଡେଇ ଦଉଚ ବା ପେଲି ଦଉଚ ତାଙ୍କୁ ତମେ ତମ ଘର ଆଗରେ ଜମାଟ କରି ରଖ ମୁଁ ତମେ ନେଇକି ଫୋପାଡ ସିଆଡେ କିନ୍ତୁ ମୋ ଘର ଆଗେ ଆପଣ ଜମାଟ ବାନ୍ଧିକି ରଖନ୍ତୁନି ବୁଝିଲେ କି।
ଆଜ୍ଞା। ଜମାଟ ବାନ୍ଧିବା ଫଳରେ ଆମକୁ ମାନେ ବହୁତ ରୋଗର ସାହବାସ ସମ୍ମୁଖୀନ ହବାକୁ ପଡୁଛି ଯେମିତି କି ହଇଜା, ଡାଇରିଆ। ଆଉ ଡେଙ୍ଗୁ ଡେଙ୍ଗୁ, ମଲେରିଆ ଡେଲି ତ ଆମେ ମସୁରୀ ଟାଙ୍ଗୀ କି ଶୋଉଛୁ। ଯାହା ଫଳରେ ଆମ ଏବେ ସ୍ୱାସ୍ଥ୍ ଟିକେ ଠିକ ଅଛି। ଏବେ ତ ବର୍ଷା ମାନେ ଏ ବର୍ଷା ଦିନ ଆପଣ ଜାଣିଥିବେ ବିଲ ବାଡି କଥ ଥା ଯାହାବିହେଲେ ପାଣି ହବାକୁ ପଡିବ ନହେଲେ କେମିତି ଆମେ ମାନେ ଖାଇବା କିମ୍ବା ଭରଣ ପୋଷଣ କରିବା ଆ ଆମେ ତ ଚାଷୀ ଲୋକ। ଆଉ ନକଲେ କେମିତି ହବ କହିଲ। ଆପଣ
ଆଜ୍ଞା। ଆଚ୍ଛା ଆପଣଙ୍କ ଯୋଉ ଏବେ ଗୋଟେ ନୂଆ ନଳକୂପ ଖୋଳା ହେଲା ବୁଝିଲେ କି
ଆ ଆଜ୍ଞା।
ଯାହାଫଳ କି ଆପଣ-ଅ ଯୋଉ ତିନି ଚାରି ଦିନ କାଳ ବହୁତ ଅସୁବିଧାରେ ସାମ୍ନା କରିଥିବେ। ବା ଲୋକ ଯୋଉ ଅଁ ଖାଦ୍ୟପେୟ ହଉ ବା ସେଠି ଯୋଉ କାରବାର ହବ ଆପଣଙ୍କୁ ବହୁତ ବାଧାବିଘ୍ନ ହେଇଥିବ କାରଣ ଘର ଆଗ କାଦୁଅ ପାଣି ଜମାଟ ବାନ୍ଧି ରହୁଛି ବର୍ଷା ଦିନ ଯେହେତୁ। ଶାର ଆପଣଙ୍କ ସେ ନଳକୂଅ ଯୋଉ ଖୋଲା ହେଲା ଆପଣଙ୍କ ସୁବିଧା ପାଇଁ ଅବଶ୍ୟ ଖୋଲା ହେଲା ମୁଁ ବୁଝୁଛି। ବୁଝିଲେକି ସେଥିପାଇଁ ଭାବୁଥିଲି ଆପଣ ଯୋଉ ନଳକୂଅଟା ଖୋଳିଲେ ଆପଣଙ୍କ ଯୋଉ ପାଣିଟା ଏଥର ଆସିବ ଯୋଉ ନାଳ ବାଟ ଦେଇକି କି ବୁଝିଲେ ବନ୍ଧୁ
ଆଜ୍ଞା ବନ୍ଧୁ।
ସେ ନଳକୁଅର ପାଣିଟାକୁ ଆ ପଣ ଅ ଯେତେ ସ ସ୍ଵଚ୍ଛତା ଭାବ ସ୍ବତନ୍ତ୍ର ଭାବରେ ପରିଷ୍କାର ଭାବରେ ଗୋଟା ନାଳ କରିକି ଯେକୌଣସି ବାଟରେ ଭଲ ହଉ ବା ଉଁ ଯେତେ ଭଲ ହବ ସେତେ ମୁଁ ଭାବୁଛି ଭଲ ହବ ବାଧା ପୁଣି ନ ହେଇକି ବୁଝେଇ ପାରିବ ବୁଝିଲେକି ବନ୍ଧୁ। ସେଇ କଥା ମୁଁ ବୁଝୁଥିଲି ବନ୍ଧୁ ଶୁଭିଲା ବନ୍ଧୁ ଆପଣଙ୍କୁ। ମତେ ମୋର ଟିକେ ଅ ଅ ଆପଣଙ୍କ ଶବ୍ଦ କଥନର ଅଭାବ ଦଉଚି ଯାହାଫଳରେ ମତେ ଟିକିଏ ଆପଣଙ୍କ ସହିତ ଅଁ କଥନ କରିବାକୁ ସମ୍ମୁଖୀନ ର ବାଧା ସୃଷ୍ଟି ହଉଚି ବୁଝିଲେ ଆପଣ ଏବେ କୁହନ୍ତୁ କଣ କରିବା? କୁହନ୍ତୁ ଆପ ଆପଣ ଯୋଉ ଏଇ ନଳକୂଅଟା କେତେ ଏମିତି କଣ ଖର୍ଚ୍ଚ ହେଲା କେତେ କଣ ପାଇଁ ଲାଗିଲା?
ଆ
ପ୍ରଥମ ଉପାୟ। ଆଉ ହିସାବ ଆଉ ଆଉ ଫାଷ୍ଟ ଦିନ ଖାଇଦବ ଅରୁଆକୁ ଅରୁଆ ଆଜ୍ଞା।
ଆ
ଆଜ୍ଞା ଶୁବୁଚିତ ଆପଣଙ୍କୁ ଆଜ୍ଞା। ଆଜ୍ଞା ଆପଣ ଯୋଉ ନଳକୂପ ଟା ଖୋଲା ହେଲା ଆପଣଙ୍କର କେତେ କେତେ ଗଭୀରତାର ଖୋଲା ହେଲା। କେତେ ଗଭୀରର ଖୋଳା ହେଲା ଯେ ଅଁ ଆପଣଙ୍କୁ ଇଏ ହଉ ହାଲୋ ହାଲୋ ହାଲୋ।
ଆ
ନାଇଁ ବନ୍ଧୁ ଆପଣଙ୍କ କଥାରୁ ଟିକେ ଅକଥନର ଶବ୍ଦ ଅ ଆଜ୍ଞା ବନ୍ଧୁ ଆଜ୍ଞା ବନ୍ଧୁ।